ଆଜ୍ଞା ନମସ୍କାର।
ସ୍କାର ନମସ୍କାର।
କେମିତି ଅଛନ୍ତି ଆପଣ?
ବହୁତ ବଢିଆ ଆପଣ କେମିତି ଅଛନ୍ତି?
ବା ସେ ଜଗାଣଙ୍କ କୃପା ରହିଛି ଚକା ନୟନ ସବୁ ଦେଖୁଛି। ଆଉ କଣ ଦରକାର ତେବେ ଆପଣଙ୍କ ଦିନ କେମିତି ଗଲା ଆଜି
ବଢିଆ ଠିକ ଠାକ୍ ଚାଲିଛି।
ଆଛା ଆଛା। ନିଶ୍ଚୟ ନିଶ୍ଚୟ
କଣ ଆଉ ଆମ ପୁଅ ଯାଇଥିଲା କଣ କୁଆଡେ ପରୀକ୍ଷା ଦେଖା ଦେବାକୁ କଣ ହେଲା ତାର?
ଆଛା ଆଛା ପୁଅ ଆଜ୍ଞା ଆଜ୍ଞ ଜାଣିବାକୁ ପାଇଲି ସାନ ଭାଇ ଟା ପରୀକ୍ଷା ଫଳା ଫଳ ଆସନି ଏ ପର୍ଯ୍ୟନ୍ତ ତ ତ ଆମେ କିଛି କହିପାରିବାନି ବର୍ତ୍ତମାନ କଣ ଦରକାର ରହୁଛି ପରୀକ୍ଷା ପାଇଁ ମାନେ ବହୁତ ପରିଶ୍ରମ ତ ପିଲା ଆମର କରିଥିଲେ କିନ୍ତୁ ମୋତେ ଲାଗୁଛି କିଛିଟା ଜାଗାରେ ତ୍ରୁଟି ରହିଯାଇଛି। ତ୍ରୁଟି ଏମିତି ଜାଗା ରହିଯାଇଛି ଯେମିତି ଜାଗାରେ କି ଆ ଅ ପିଲାମାନେ ବୁଝିପାରିଲେନି ପ୍ରକୃତରେ ଏଇ କୋଉ ଜିନିଷ ଉପରେ ତାଙ୍କୁ ଅଧିକ ଆ ମାନେ ଗଭୀରତା ନିଜର ଅଧିକ ସମୟ ଦେବାକୁ ଥିଲା। ସେହି ଜିନିଷ ଗୁଡ଼ା ଛାଡ଼ିଦେଇ ସେମାନେ ମାନେ ଅ ବ୍ୟର୍ଥ ଜିନିଷ ସବୁ ପଳେଇଗଲେ। ମତେ ସେଇଆ ଲାଗିଲା, ପ୍ରକୃତିର ଯୋଉ ପରୀକ୍ଷା ରହିଛି- ପରୀକ୍ଷା ଆ ସମୟ ମଧ୍ୟରେ ତାର ଅବଧି ତଥା ତାର ଯୋଉ ଜିନିଷ ଦର କାର ରହିଛି। ତାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଆଉ ତାହା ଉପରେ ନିଜର ବିଶ୍ଳେଷଣ ଆଉ ଆକଳନକୁ କରିବା ପ୍ରକୃତରେ ଆଜିର ମାନେ ମୁହୂର୍ତ୍ତର ସବୁଠୁ ବଡ ବିରାଟ କାମ ରହିଛି। ଯେତେବେଳେ ଆମେ ଯଦି ଅ ପ୍ରତିଟି ପୁସ୍ତକ ପଢ଼ିବା ପାଇଁ ଅଗ୍ରସର ହେବା ଅଗ୍ରଣୀ ହେବା କିନ୍ତୁ ପ୍ରତିଟି ପୁସ୍ତକର ସମ୍ପୂର୍ଣ୍ଣ ଭାବକୁ ଯେପର୍ଯ୍ୟନ୍ତ ଆମେ ବୁଝିପାରିବାନି, ସେ ପର୍ଯ୍ୟନ୍ତ ଆମେ ସେ ପୁସ୍ତକ ଉପରେ କବି ତଥା ଲେଖକଙ୍କର ବିଷୟବସ୍ତୁକୁ ଆମେ ବୁଝିପାରିବାନି ତାହା ରହିଲା ମୂଳ କାରଣ ମୋ ମତରେ ଆପଣ କଣ ଭାବୁଛନ୍ତି ଆଜିକାଲିକା ପିଲାମାନେ ପୁସ୍ତକ ଛାଡ଼ା ସେମାନେ ବିଭିନ୍ନ ପ୍ରକାର ୟୁଟ୍ୟୁବରେ ବହୁତ ପ୍ରକାର ଭିଡ଼ିଓ ଗୁଡ଼ା ଆସୁଛି, ତା ଉପରେ ନିଜର ମନୋନିବେଶ ଅଧିକ କରୁଛନ୍ତି, ପୁସ୍ତକକୁ ସେମାନେ ଆଉ ଧରିବାକୁଛ ଇଚ୍ଛା କରୁନାହାନ୍ତି ଆପଣ କଣ ଭାବୁଛନ୍ତି ତାହା ମାନେ ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ହେବ ନା ଏହା ମଧ୍ୟ ଏକ ମାନେ ମୋବାଇଲ ଦ୍ଵାରା କିମ୍ବା ଦୂରଭାଷ ଯନ୍ତ୍ରରେ କିମ୍ବା କୌଣସି ପ୍ରକାର ଇଣ୍ଟରନେଟ୍ କନେକ୍ସନ୍ ଯୋଗୁଁ, ସେମାନେ ପାଠ ପଢ଼ା ଛଡ଼ା ବାକି ସବୁ ଜିନିଷ ଉପରେ ତାଙ୍କର ମନ ଧ୍ୟାନ ଦେଇଛନ୍ତି।
ନାଇଁ ନିହାତି ଠିକ କହିଛନ୍ତି ଏକଦମ ଭାବେ ଯେ ଯୋଉ ଆମର ଯୋଉ ଯନ୍ତ୍ର ଯୋଉ ଯୋଉ ମୋବାଇଲ ଯୋଉ କହୁଛନ୍ତି, ସେଇ ଯନ୍ତ୍ରକୁ ପାଇବା ସକାଶେ ସେମାନେ ଧୀରେ ଧୀରେ ମାନେ ବିମୁଖୀ ହେଇଗଲେଣି, ସେମାନଙ୍କର ମନ ଧୀରେ ଧୀରେ ମାନେ, କାରଣ ଏତେ ଚାକଚକ୍ୟ ଆଉ ଚିତ୍ର ବିଚିତ୍ର ହୋଇକି ଜିନିଷ ଗୁଡା ଦେଇ ଦଉଛି ସେମାନେ ଆଉ ସେ ଜିନିଷ ଟାକୁ ଆଉ ମାନେ ଛାଡିବାକୁ ଆଉ ପ୍ରସ୍ତୁତ ନୁହନ୍ତି କାରଣ ବହିରେ ଆମେ ଦେଖେଛେ ପାଠ୍ୟ ପୁସ୍ତକରେ ଆମର ସେଇ ବାସ ଗୋଟେ ଲେଖା ଲେଖା ହିଁ ଥିବ ଖାଲି କିଛି ଚିତ୍ର ବିଚିତ୍ର କିଛି ନଥିବ ତାକୁ ଲୋକମାନଙ୍କୁ ଧୀରେ ଧୀରେ ନୂଆ ନୂଆ ଜିନିଷ ନୂଆ ନୂଆ ଏଇ ପ୍ରତି ଯେଉଁ ଯେଉଁ ଭଳିଆ ଧୀରେ ଧୀରେ ଆସୁଛି ଥ୍ରୀ ଡି ମଡ଼େଲିଂରେ ସବୁ ଆସୁଛି, ପାଠପଢ଼ା ସେଗୁଡ଼ା ଦେଖିକି ସେମାନେ ବହୁତ ଆକୃଷ୍ଟ ହେଇଯାଉଛନ୍ତି ଆଉ ମୋବାଇଲ ପ୍ରତି ଆଉ ପାଠ ପଢା ପ୍ରତି ଆଉ କାହିଁ କାହାର ଆଉ କିଛି, ମନ ନାହିଁ ଆଉ
ନିଶ୍ଚୟ ନିଶ୍ଚୟ।
ହୁଁ ମୁଁ ବି ଦେଖୁଛି, ସେଇଠି, ମୁଁ ଗୋଟେ ବି ଗୋଟେ ଗ୍ରନ୍ଥଗାରରେ ଅଛି ନା, ତ ସେଇଠି ବି ଦେଖିଥାଉଛି, ଏତେ ସାରା ବହି ଥାଉଛି ତଥାପି କିଏ ପିଲା ଗୋ ଗୋଟେ ବି ସେ ବହି ନଥାଉଛନ୍ତି, ମାନେ ଆପଣ ବିଶ୍ଵାସ କରିବେନି, ଗୋଟେ ପାଞ୍ଚ ହଜାର ଖଣ୍ଡେ ବହି ଥିବ ପୁରା
ଆଚ୍ଛା ଆଛା।
ହଁ ଏତେ ସାରା ବହି ଅଛି, ପିଲା ଆସୁଛନ୍ତି ଶହେ ଦୁଇଶହ ହେଲା ଦୁଇ ଦୁଇଶହ ଖଣ୍ଡେ ଧରନ୍ତୁଁ ହଁ ଦୁଇଶହ ପିଲା ଆସୁଛନ୍ତି କିନ୍ତୁ କେ ଏବି ମୁଁ କହାକୁ ଦେଖିନି ଯେ ଟିକେ ବହିଟାକୁ ଧରିକି କିଏ ଗୋଟେ ପଢ଼ୁଥିବ କି କଣ ଏତେ ବଢ଼ିଆ ବଢ଼ିଆ ବହି ଅଛି ସେକେଣ୍ଡ ହ୍ୟାଣ୍ଡ ବହି ହେଉ କିମ୍ବା ଆ ପୁରା ନୂତନ ପୁସ୍ତକ ହଉ ସବୁ ପ୍ରକାର ବହି ଅଛି କିନ୍ତୁ ମୁଁ ଦେ-ଦେଖୁଛି କିଏ ବି ନାହିଁ ସମସ୍ତେ ସେଇ ମୋବାଇଲରେ ଏବଂ ଲାପଟପ ରେ ହିଁ ପଢି ଥାଉଛନ୍ତି ନହେଲେ ନିଜର ଏଇ ଯୋଉ କମ୍ପ୍ୟୁଟରରେ ପଢି ଥାଉଛନ୍ତି ଏଇଭଳିଆ ଆଉ ଜିନିଷ ଦେଖୁଛି। କେବେ ବି କିଏ କୋଉଟାକୁ ହାତ ହବ ଉ କରୁନାହାନ୍ତି ଆଉ ମାନେ ଛୁଉଁନାହାନ୍ତି ବରଂ ଆହୁରି ସରକାର ଆହୁରି ନୂଆ ନୂଆ ବହି ଗୁଡା ଆହୁରି ଆଣିବାରେ ଲାଗିଚି କିନ୍ତୁ କଣ ହବ ମାନେ ଏଇ ଯୋଉ ପରିବର୍ତ୍ତନଟା ଆସୁନି ଆଉ ପିଲାଙ୍କ ଭିତରେ ଆ କିନ୍ତୁ ଯୋଉମାନୋନ ପଢିବା ଲୋକ ଏମିତି ନହିଁ କି ସେ କିଛି ବି ପଢୁନାହାନ୍ତି। ପିଲା ମୁଁ କିଛିଟା ଜଣଙ୍କୁ ଦେଖିଛି, ସେମାନେ କେବଳ ବହିରୁ ହିଁ ପଢିବେ ମୁଁ ଦେଖିଛି। ସେ ଗୋଟେ ଗୋଟେ ଆମର ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଗୋଟେ ବହିଟେ ଅଛି। ମୁଁ ଦେଖିଥାଉଛି ଗୋଟେ ପିଲାଟା ସବୁବେଳେ ଆସିକି ସେ ବହିଟାକୁ ନେଇକି ଯିବ ଏବଂ ପଢିବ ସେଇଟାକୁ, ତ ଏମିତି ବି ପିଲା ଅଛନ୍ତି। ଯୋଉମାନେ ମାନେ ବହିଟାକୁ ହିଁ ପସନ୍ଦ କରୁଛନ୍ତି। ହୁଁ ଦେଖିଦେଲେ ଗୋ ଇଏ ହେଇଯାଉଛି ଆଉ।
ତ ଯେତେବେଳେ ଆମେ ଦେଖିବା ପାଠ୍ୟ ପୁସ୍ତକର ଚାହିଦା ଦିନକୁ ଦିନ ଆମ ବଜାରରେ ଲୋକ ପିଲାଙ୍କ ଭିତରେ କମି
କମିବାରେ ଲାଗିଛି କିନ୍ତୁ ଏ ଯୋଉ ମୁଁ ଦେଖୁଛି ଏ ଯୋଉ ଅଥର ଆଉ ଏ ଯୋଉ ଗପ ବହି ମାନେ ନ ପଢୁଥିବା ଲୋକ ବି ଆକୃଷ୍ଟ ହେକ ହଁ ମୁଁ କଣ ଗୋଟେ ପଢିଦବି କହିକି କିଣି ଦଉଛନ୍ତି କିଣିକି ଆଗ ଷ୍ଟୋରି ଲଗେଇ ଦଉଛନ୍ତି ଆଗ ପଢୁଛନ୍ତି କି ନାଇଁ ମୁଁ ଜାଣିନି କିନ୍ତୁ
ନିଶ୍ଚୟ ନିଶ୍ଚୟ ତୁ ସେ ଯୋଉ ପାଠ୍ୟ ପୁସ୍ତକ ଆ ମୁଁ ବହୁତ ଥର ଏଇ ଜିନିଷଟି ଅନୁଭବ କରିଛି ଅନୁଭୂତି କଣ କହିବି ଆପଣଙ୍କୁ? ଅ ମୁଁ ମୁଁ ନିଜେ ମଧ୍ୟ ମାନେ ଗୋଟେ ଛାତ୍ରାବାସରେ ରହୁଛି ବ ବର୍ତ୍ତମାନ ତ ଛାତ୍ରାବାସରେ ଆମର ବହୁ ପ୍ରକାର ସାଙ୍ଗସାଥି ମେଳାରେ ରହିଥିବୁ ତ ସେତେବେଳେ ଆମେ ଯେତେବେଳେ ବାହାରକୁ ବୁଲି ଯାଉ କ କେତେବେଳେ ଭିନ୍ନ ପ୍ରକାର ପୁ ସ୍ତକ ମେଳା ମଧ୍ୟ ଦେଖିଥାଉ। ପୁସ୍ତକ ମେଳାରେ ସମ୍ପୂର୍ଣ ରୂପ ଆପଣ ଦେଖିବେ ଅ ମାନେ ବହୁତ ବହୁତ ହଜାର ହଜାର ମାତ୍ରାରେ ପୁସ୍ତକ ଗୁଡା ସଜ୍ଜା ହେଇ ରଖିଥାଉଛନ୍ତି। ସେଠାରେ ଲୋକ ମାନେ ଭାରି ମାତ ତ ଜାନ୍ତି ଲୋକ ସେଠାରେ ଷ୍ଟୋରି ପକାନ୍ତି ଲୋକ ସେଠାରେ ଫଟୋ ଉଠାନ୍ତି ଭିନ୍ନ ଭିନ୍ନ ପ୍ରକାରର ନୃତ୍ୟ କାର୍ଯ୍ୟକ୍ରମ ସବୁ ଚାଲିଥାଏ କିନ୍ତୁ ସେଠାରେ ବହୁତ କମ ଲୋକ ଥାଉଛନ୍ତି ଯୋଉମାନେ ପ୍ରକୃତରେ ପୁସ୍ତକକୁ କିଣନ୍ତି। ତ ତାହା ମଧ୍ୟ ମୁଁ ନିଜେ ମଧ୍ୟ ତାଙ୍କ ସାଙ୍ଗରେ ଅନୁଭୂତି ପ୍ରକାଶ କରିଥିଲି ଆ ଯୋଉମାନେ ମଧ୍ୟ ବିକାଳି ଥିଲେ ତାଙ୍କ ସାଙ୍ଗରେ ମଧ୍ୟ ମୁଁ କଥାବାର୍ତ୍ତା କରିଥିଲି କି ଆପଣ ମାନେ ଯୋଉ ଏତେ ବଡ ମା ମାତ୍ରାରେ ପୁସ୍ତକ ତାକୁ ଆଳନ୍ତି ତାକୁ ସଜାଇକି ରଖାନ୍ତି ଲୋକଙ୍କ ପାଇଁ ପାଖକୁ ଆଣନ୍ ନ୍ତି ଏହି ଲୁପ୍ତ ପ୍ରାୟ ପୁସ୍ତକ ଗୁଡାକ ଯୋଉଗୁଡା କି ବହୁତ ବହୁତ ମାନେ ପୁରୁଣା ଲେଖକ ମାନଙ୍କର ଲେଖ କୃତି ରହିଛି। ଏହି ସବୁ ପୁସ୍ତକ ସେମାନଙ୍କ ପାଇଁ ଅଣାହେଇଛି ତ ତାହେଲେ କଣ ଲୋକମାନେ ପ୍ରକୃତରେ ଏହି ପୁସ୍ତକକୁ କିଣନ୍ତି? କଣ ଲୋକମାନେ ପ୍ରକୃତରେ ଏହି ପୁସ୍ତକକୁ ପଢ଼ିବା ପାଇଁ ମାନେ ଇଚ୍ଛା ପ୍ରକଟ କରନ୍ତି। ତ ବଡ଼ ଦୁଃଖର ସହିତ ସେ ଆମକୁ କହିଲେ ନା ଆଜ୍ଞା ଆମର ପ୍ରତିଦିନ ଆମେ ଦେଖ ଦେଖୁଛୁ ପାଖାପାଖି ମାନେ ଯେତେବେଳେ ଆମେ ଦେଖିବା କି ଯଦି ଆମର ସଜା ହେଇଥାଏ ପାଞ୍ଚ ହଜାର ପୁସ୍ତକ ତ ତାଇରୁ ଆମକୁ ପ୍ରତିଦିନ ଆମକୁ ଯଦି କିଣିବେ ଲୋକ ତାହେଲେ ପଚାଶ ରୁ ବହୁତ କମ ପୁସ୍ତକ କିଣନ୍ତି ଲୋକ ମାନେ ତିରିଶ ଚାଳିଶ ପୁସ୍ତକ କିଣିଦେଲେ କାହିଁରେ କେତେ। ସେଠା ଭଳି ବହୁତ ବହୁତ ମାନେ ଦୟନୀୟ ପରିସ୍ଥିତି ଚାଲିଛି। ଲୋକମାନେ ମାନେ ସିଏ ନିଜେ କହିଲା ବେଳକୁ ମଧ୍ୟ ସେ ବହୁତ ଦୁଃଖୀ ମାନେ ଦୁଃଖ ପ୍ରକଟ କଲେ କି ଆଜିକାଲିକା ଯୁଗରେ ପିଲାମାନେ କେବଳ ଏଠାକୁ ଆସନ୍ତ ନ୍ତି ଗୋଟେ ମଉଜ ମଜଲିସ୍ ସ୍ତରେ ବରେ। ମାନେ ପୁସ୍ତକ ମେଳାର ପ୍ର ପ୍ରକୃତ ମାନେ ତାର ମହତ୍ତ୍ୱ କଣ ଆଜିକାଲି ଯୁବାପିଢ଼ି ମଧ୍ୟରେ ସମ୍ପୂର୍ଣ୍ଣ ରୂପରେ କ୍ଷୟ ପ୍ରାପ୍ତ ହେଇଗଲାଣି। ଆଉ ଯୋଉମାନେ ମଧ୍ୟ କିଣିଲେ ପୁସ୍ତକ ସେମାନେ ସମସ୍ତେ ମଧ୍ୟବୟସ୍କ କିମ୍ବା ବୟସ୍କ ବ୍ୟକ୍ତି। ଯୁବାପିଢ଼ିମାନେ କେହି ମଧ୍ୟ ମାନେ ପୁସ୍ତକ କିଣିବାରେ ମାନେ ସଂଖ୍ୟା ବହୁତ ବହୁତ ନିମ୍ନତର ରହିଛି। ତ ତାହା ସିଏ କହିଲେ ତୁ ବର୍ତ୍ତମାନର ପିଢ଼ି ବର୍ତ୍ତମାନର ଯୁବାପିଢ଼ି ସମ୍ପୂର୍ଣ୍ଣ ରୂପରେ ଆ ନିଜର କମ୍ପ୍ୟୁଟର ଉପରେ ନିଜର ଇ ଇଣ୍ଟରନେଟ୍ ଉପରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ବ୍ୟବସ୍ଥିତ କରିସାରିଛି। ତ ସିଏ ହାତରେ ବହିଟେ ଧରି ପେଜ୍ଟେ ପଲଟେଇ ତାହିରେ ପେନ୍ ରେ ମାର୍କିଂ କରି କିଛିଟା କରିବା କିଛିଟା ଜାଣିବା କିଛିଟା ଜିନିଷ ବିଷୟରେ ଅନୁଭୂତିକୁ ପ୍ରକାଶ କରିବା ଏ ସବୁଠୁ ବହୁତ ବହୁତ ଦୂରରେ ଅଛି। ଯାହାକି ପ୍ରକୃତରେ ଆମେ ଯଦି ଭାବିବାକୁ ଗଲେ ବହୁତ ମନକୁ ଆଘାତ ଲାଗେ। କାରଣ ପୁସ୍ତକ ପଢ଼ିବା ଯେତେବେଳେ ଆପଣ ଭାବିବେ ହାତରେ ଆମର ପୁସ୍ତକଟି ଥିଲା ସମ୍ପୂର୍ଣ୍ଣ ଭାବେ ଆମେ ଆମକୁ ନିଜକୁ ହଜେଇ ଦେଉଥିଲୁ ସେ ପୁସ୍ତକ ମଧ୍ୟରେ ଓ ତାହା କିଛି ଅଲଗା ହିଁ ଥିଲା। ସେ ଅନୁଭୂତି ସମ୍ପୂର୍ଣ୍ଣ ରୂପରେ କିଛି ଅଲଗା ଥିଲା ଯାହା ବ୍ୟକ୍ତ କରୁଥିଲା ମଣିଷର ଭାବନାକୁ। ଯାହା ଦେଖଉଥିଲା ଗୋଟେ ଲେଖକ ଆଉ ଜଣେ ଶ୍ରୋତା ଭାବରେ ଯ ଯୋଉମାନେ ପଢ଼ୁଛନ୍ତି ତାଙ୍କ ଦିଜଣଙ୍କ ଭିତରେ ଥିବା ଅମୂଲ୍ୟ ସମ୍ପର୍କ କୁ ସେ ଗଢ଼ିବାରେ ସକ୍ଷମ ହଉଥିଲା।
ନିହାତି ନିହାତି ମୁଁ ମଧ୍ୟ ଦେଖିଛି ଆଜି କାଲିକା ଯୁଗରେ ହଁ ନିହାତି ଠିକ୍ କହିଛନ୍ତି ଏକଦମ୍‌। ମୁଁ ବି ସେତେବେଳେ ଦେଖୁଛି କୋଉ ଗୋଟେ ସାଙ୍ଗ ଘରକୁ ଯାଇଥିବି କିମ୍ବା କଉ ଆମର କୌଣସି ଗୋଟେ ଅ ମାନେ ସହାୟତା ଶିକ୍ଷକଙ୍କ ଯଦି ଘରକୁ ଯାଇଥିବି ସେମାନଙ୍କର ବାପା ମାନେ କାହାର ଯଦି ରିଟାୟାର୍ଡ ହେଇକିଥିବେ ମାନେ ଅବସର ପ୍ରାପ୍ତ ଯଦି ଯେକୌଣସି ବି ସେ ମାନେ ସେବାରେ ରହିଥାନ୍ତୁ ନା କାହିଁକି ମୁଁ ଦେଖିଥାଉ ଯେ ସେମାନଙ୍କର ଗୋଟେ ଖୁସ୍‌ ତାଙ୍କର ଗୋଟେ ଭଣ୍ଡାର ଥାଉଛି ପୁରା। ମାନେ ଗୋଟେ ସେଇଟା ଗୋଟେ ଆପଣ ଗୋଟେ ଛୋଟ ଅ କଣ ପାଠାଗାର କହିିବି ପାରିବେ। ମାନେ ଆଉ ମୁଁ ଦେଖିଛି କେତେଟା ପାଠାଗାର ସେଠି ସେଇଠି ବି ଏତିକି ବହି ନଥିବ ଆଜିକାଲି ସେମାନଙ୍କ ପାଇଁ କାରଣ ସେମାନେ ପୁରୁଣା ଲୋକ ବହୁତ ସାରା ବହି ପଢିିଛନ୍ତି ସେମାନେ। ଆଉ ବହିଟାକୁ ହିଁ ତାଙ୍କେ ତାଙ୍କର ନିଜର ସା ବୋଲି ଭାବି ଦେଇଥିଲୁ। ତ ଏଇ ବିଡ଼ମ୍ବନା ମୁଁ ଗୋଟେ ଦେଖିବାକୁ ପାଉଛି ତତ୍‌ ସହିତ ମୁଁ ଆଉ ଗୋଟେ ଜିନିଷ ଦେଖୁଛି ଆଜିକାଲି ଯେତେବେଳେ ସବୁ ପାଠାଗାରର ଆଜିକାଲିର ସବୁ ମାନେ ମାନେ କଣ ପରିକଳ୍ପନା ଯୋଉ ଆମେ କରୁଛୁ ପାଠଗାର ମାନେ କଣ ବହିଥିବ କି କଣ ଆଜିିକାଲି ତାର ସେଇଟା ହିଁ ବଦଳିଗଲାଣିି ପରିକଳ୍ପନାଟା ଆମର କା ଆଜିକାଲି ଦେଖୁଥିବେ ଆପଣ ପାଠପଢ଼ା ନିଜେ ବି ତ ଦେଖିଥିବେ ଖାଲି ଗୋଟେ ଟେବୁଲ୍ ଟେ ଗୋଟେ ପଡ଼ିଥିବ ଚେୟାରଟେ ଗୋଟେ ପଡ଼ିଥିବ ଛୋଟିଆ ଗୋଟେ କ୍ୟାବିନ୍ ଭଳିଆ ହେଇଥିବ ୱାଇଫାଇଟେ ଲାଗିଥିବ ଲାଇଟ୍ ଲାଗିଥିବ ଏସି ଲାଗିଥିବ ବାସ୍ ପିଲାମାନେ ନିଜ ନିଜର ସବୁ ଯାହାବି ପୁସ୍ତକ କି ଯାହାବି ଆଣିକି ପଢୁଥିବେ ସେଇଠି ଯୋଉ ଏଇ ସବୁ ରଖୁଛନ୍ତି ସେଇ ପାଠାଗାର ଗୋଟେ ଏତିକି ଟିକେ ଭାବିବା କଥା ଯେ ଟିକେ ପେପର୍ ର ଗୋଟେ ଆମର ଖବର କାଗଜର ଗୋଟେ ମୁଁ ଗୋଟେ ସେକ୍ସନ ଗୋଟେ ରଖିଦେବି କି କିଛିଟା ବହି ରଖ ରଖିଦେବି କିଛିଟା ମାନେ ପ୍ରତିଯୋଗିତା ମୂଳକ ବହି ମାନେ ପିଲାମାନଙ୍କର ଇଚ୍ଛା ନିହାତି ଭାବେ ଜାଗ୍ରତ ହବ ସେଇମାନେ ବି ଏଇ ଜିନିଷକୁ ଅବହେଳା କରୁଛନ୍ତି ଆଉ ଯୋଉମାନେ ପଢିବାକୁ ଯାଉଛନ୍ତି ସେମାନେ ବି ନିଜ ଆଡ଼ୁ କି ଛି ଇଛାବି ପ୍ରକାଶ୍ କରୁନାହାନ୍ତି ହଁ ଆମେତ ଏଇଥିବା ଏଇଟା ପଢିବାକୁ ଆସୁଚି ଏମତି କହିକି ରହିଯାଉଛି। ତ କୌଣସି ନା କୌଣସି ଦିଇ ଆଡୁ ଆମର ଚେଷ୍ଟାଟା ରହିବା ଦରକାର ନିହାତି ଭାବେ।
ଆଜ୍ଞା ଆଜ୍ଞା ଆଜ୍ଞା ତ ଯଦି ମୁଁ ଦେଖିବାକୁ ଚାହିଁବି ତାହେଲେ ଯଦି ଭାବିବା ଆମେ ତାହେଲେ କଣ କମି ରହୁଛି ଯୁବାପିଢ଼ି ମାନେ ଯେଉଁମାନେ ଇଣ୍ଟରନେଟ୍ ସହାୟତାରେ କମ୍ପ୍ୟୁଟର କିମ୍ବା ଟାବ୍ଲେଟରେ ବସି ପାଠ୍ୟ ପୁସ୍ତକକୁ ସେମାନେ ଅନ୍‌ଲାଇନ୍‌ ଭାବରେ ଇ ବୁକ୍ ମାଧ୍ୟମରେ ସେମାନେ ପଢ଼ନ୍ତି। ଆଉ ସେଇ ପୁସ୍ତକକୁ ଆମେ ହାତରେ ଧରି ପଟ୍ ତ ଏ ଦି ଜଣଙ୍କ ଭିତରେ ତଫାତ୍ କଣ ରହିଲା ତାହାଲେ ପାଠ ତ ସେଇଆ ଭି ପାଠ ତ ଏଇଆ ଭି ତ ତାହାଲେ କନ୍ ପାଇଁ ଆ ମାନେ ମଧ୍ୟପରେ କହିବା କଥା ବୟସ୍କ ବ୍ୟକ୍ତି ମାନେ କୁହନ୍ତି। ପଢ଼ିବାଟା ଖରାପ୍ ବୋଲି କହି। ଆଉ ହାତରେ ପୁସ୍ତକ ଧରି କହିବାଟା ଅସଲି ଆନନ୍ଦ ବୋଲି କହିକି କି କାରଣ ଦେଖିବା ବୋଲି କହିଲେ। ତାହା ମଧ୍ୟ ପାଠ ଆଉ ଏଇଟା ମଧ୍ୟ ପାଠ। ତାହେଲେ ତଫାତ୍ କଣ ରହିଲା?
ଆମର ଦେହ ପ୍ରତି ସେଇଟା ଭଲ ନୁହଁ ନା ଆମର ଆଖି ପ୍ରତି ସେ ଭଲ ନୁହଁ ବିଲକୁଲ ବି ଏବଂ ମୁଣ୍ଡ
ତେଣୁକରି ଏହା ଗୋଟିଏ କାରଣ ରହିଛି।
ଅ ସ୍ୱାସ୍ଥ୍ୟ ହିଁ ହିତକ ନୁହଁ ମୁଁ ଭାବୁଛି ଆଉ ଦେଖିବାକୁ ଗଲେ ମୁଣ୍ଡ ଉପରେ ମଧ୍ୟ ମନସ୍ ମାନେ ଯୋଉ କିଛିଟ ମାତ୍ରାରେ ମାନେ ଆମର ପ୍ରେସର ପଡୁଛି ମୁଁ ଯେତିକି ଲକ୍ଷ୍ୟ କରୁଛି। ଦିନ ରାତି ବସିକି ଗୋଟେ ଡିସପ୍ଲେ ଟାକୁ ଆମେ ଦେଖିବା
ମାନେ ଯୁବପିଢି ମାନେ ଏ ଏହାକୁ ଦାବି କରୁ ଅଛନ୍ତି। କି ବର୍ତ୍ତମାନ ଯୁଗରେ ଅ ବ ଅକ୍ଷ ମାନେ କ୍ଷୟ ହୋଇଇ ହି ଚାଲିଛି। ତ ତାହା ଯୋଗୁ ପେପର ଆସ ଆସିବାଟା ମିଳିବାଟା ସମ୍ପୂର୍ଣ୍ଣ ରୂପରେ କ୍ଷୟ ହେଇ ହେଇ ଚାଲିଛି। ଯେତିକି ସବୁ ପୁସ୍ତକ ଆପଣ ଦେଖୁଛନ୍ତି ବହୁତ ମାନେ ଅସ୍ତବ୍ୟସ୍ତ ରୂପରେ ଚାରିଆଡେ ପଡିଛି ତ ତାହାଠୁ ଭଲ ସିଏ କହୁଛନ୍ତି। ତାହାଠୁ ବହୁତ ଭଲ ଯଦି ଆମେ ଯଦି କମ୍ପ୍ୟୁଟରରେ ଆମର ଗୋଟିଏ ସୁିଚରେ ଆମେ ହଜାର ଏମିତି ପୁସ୍ତକକୁ ଆମେ ଆମ କମ୍ପ୍ୟୁଟରରେ ଆମେ ସେଭ୍ କରି ରଖିଦେବା ଯେତେବେଳେ ଦରକାର କାର ଆମେ ସେତେବେଳେ ତାକୁ ପଢିପାରିବା
ହଁ ପ ବଟ ସେ ଗଟେ ପଢେଇିବା ପରିବର୍ତ୍ତେ ସେମାନେ ଅଲଗା ଦିଗକୁ ଗତି କରି ଯାଉଛନ୍ତି ଯେତେବେଳେ ଗୋଟେ କମ୍ପ୍ୟୁଟର ଟା ଜଣେ ଖୋଲୁଛି ପିଡିଏଫ କିମ୍ବା କୌଣସି ଗୋଟେ ଇ ବୁକ୍ କଥା ଆପଣ କହିଲେ ସେ ପଢିବା ପାଇଁ ତ ଖୋଲୁଛି ସତ କିନ୍ତୁ ସି ଧୀରେ ଧୀରେ ଗୋଟେ ମୁମେଣ୍ଟ ଗୋଟେ ସମୟରେ ସ କଣ ହଉଛି ନା ୟୁଟୁବାକୁ
ନିଶ୍ଚୟ ନିଶ୍ଚୟ ଏଇ କଥା ଜାଣିବା କଥା ମୁଁ ଆଚୁଆଲି ଜାଣିବାକୁ ମୁଁ ଖୋଜୁଥିଲି ଜିନିଷ ଜିନିଷ ଆପଣଙ୍କ ସାଙ୍ଗରେ କଥା ହେଇ ମୋତେ ବହୁତ ଖୁସି ଲାଗିଲା ନାଇଁ ମାନେ ଏଇ ଜିନିଷ ବିଷୟରେ ଆପଣଙ୍କର ବହୁତ ଗଭୀର ଜ୍ଞାନ ରହିଛି। ଆଚଛାଁ କିବି ଆପଣ
ନିଶ୍ଚିତ ନିଶ୍ଚିତ ଆପଣଙ୍କ ବି ଗୋଟେ ଗଭୀର ଜ୍ଞାନର ଅଧିକାରୀ
ନିଶ୍ଚା ଧନ୍ୟବାଦ ଆପଣଙ୍କ ସାଙ୍ଗେ କଥା ହେଇ ମୋତେ ବହୁତ ଖୁସି ଲାଗିଲା ନମସ୍କାର